ହ
ହ୍ୟାଲୋ ପରିଶେଷରେରେ ଆସିଗଲା ଆପଣଙ୍କର ଫୋନ୍ କଲ। ହ୍ୟାଲୋ ହ୍ୟାଲୋ। ଶୁଭା ଯାଉଛି ମୋ କଥା ଆପଣଙ୍କୁ ହଁ ଶୁଭାହେଉଛି ଆପଣଙ୍କୁ ଡିସ୍କ କନେଟ୍। ନିଶ୍ଚୟ ଶୁଭା, ଶୁଭା ଯାଉଛି, ମୁଁ କହିଲି ପରିଶେଷରେ ଆପଣଙ୍କ କଲ୍ ଆସିଗଲା ମୋ ପାଖକୁ। ତ ମୁଁ କଣ କହୁଥିଲି କେମିତି ଅଛନ୍ତି ହଁ କୁହନ୍ତୁ? ସେଇଆ ସେଇଆ ଏ ନମ୍ବର ଟାକୁ ନା?
ଆଜ୍ଞା।
ହଉ ତ କଣ କରୁଥିଲ ଆପଣ ତାହେଲେ ଏବେ?
ଏବେ କିଛି ନାହିଁ ବସିଥିଲୁ ଏମିତି ଆଉ। ହଁ ବର୍ଷା କମିଗଲା।
କଉ ଗାଁ?
ହଁ ନାଇଁ ପୁରା ନୁହଁ ମାନେ ଏମିତି ଅଳ୍ପ ଅଳ୍ପ ପକଉଛି ଆଉ।
ଆଜି ସରିବ ନା ସରିବନି ବର୍ଷା କଣ ଲାଗୁଛି ଆପଣଙ୍କୁ?
କିଏଜାଣେ ମେଘ ତ ଅନ୍ଧାର କରିକି ରଖିଛି ସରିଲା ଭଳିଆ ବି ଲାଗୁନି ଆଉ।
ଆଉ ଆଉ କାହାକୁ ସେ ପୁରାଏ ହଁ କୁଆଡେ ଟିକେ
କୁଆଡେ ଟିକେ ମାନେ ଆଲୁଅ ଯଦି କରନ୍ତା ମେଘ
ଟିକେ ଟିକେ ଆଲୁଅ ମିଳିଗଲେ ନାଇଁକି ଜୀବନ ଜୀବନ ଅନ୍ଧକାର ଦୂର ହେଇଯାଆନ୍ତା। ତ
ଏବେ ପୁରା ସବୁଆଡେ ଅନ୍ଧାର ଘୋଟିକି ଅଛି ମେଘ ଅନ୍ଧାର କରିକି ରଖିଛେ।
ନାଁଇକି? ହଉ ହଉ ଆପଣଙ୍କର ଜୀବନ ଅତ୍ୟଧ ମାନେ ଅତିଶୀଘ୍ର ଆଲୁଅକୁ ପଳେଇ ଆସିବ। କାହିଁକି ଯେତେବେଳେ ଆଲୁଅ ବହୁତ ହଉଥିଲା ଆପଣ ହିଁ କୋଉ ଭାବୁଥିବେ ସେଦିନ ଟିକେ ବର୍ଷା ହୁଅନ୍ତା ଏବେ କହୁଛନ୍ତି ଆ ସେଇଆହିଁ ସେଇଆହିଁ ମଣିଷର କଣ ଇଚ୍ଛା ନା କଣ?
ହୁଁ ହଁ ଯଉଟା ମିଳୁଥିବ ସେଇଟା ଭଲ ଲାଗିବନି।
ସେଇ ଜିନିଷ ଅତ୍ୟଧିକ ଯୋଉ ମିଳେନି କି ଯୋଉ ଜିନିଷକୁୁ ଭଲ ଲାଗେନି। ଯୋଉ ଜିନିଷ ପଳାଏ ଭଲ ଲାଗିବା କଥା ନା କଣ? ମାନେ ସେଇ ଜିନିଷ ମନେ ପଡ଼େ। ସେଟା ସବୁ କ୍ଷେତ୍ରରେ ମାନେ ଉପଯୋଗୀ। ହଁ ହଁ କୁହନ୍ତୁ?
ଲୁଗାପଟା ବି ଶୁଖୁନି ତାକୁ ପୁଣି ଘରେ ଟାଙ୍ଗି ଟାଙ୍ଗି ଲୁଗାପଟା ଗୁଡାକ ବି ଶୁଖୁନି ନା।
ଅଁ-ଅଁ ଅଁ କଣ?
ହଁ ସେଟା ପୁଣି ଘରେ ଶୁଖେଇ ଶୁଖେଇ ସେଇଟା ବି ବିରକ୍ତ ଲାଗୁଛି।
ସେଇ ଅନୁସାରେ ସେମିତି ମାନେ ବର୍ଷା ଦିନ ସବୁଠୁ ବିରକ୍ତ। ଆପଣ କୋଉ ଦିନ ମାନେ ବହୁତ ଭଲ ଲାଗେ?
ମତେ ବର୍ଷା ଦିନ ଟା ଚଳିବ। ମତେ ଖରା ଦିନ ଟା ବେଶୀ ବିରକ୍ତ ଲାଗେ।
ମତେ ଝିଅ ମାନେ ଟିକେ ଖରାରେ ଟିକେ ବୋଧେ କଳା ପଡିଯାଆନ୍ତି ସେଥିପାଇଁ ମୋତେ ତା ବିରକ୍ତ ଲାଗେ। ନା ଗରମ ପାଇଁ।
ହଁ ଗରମ ପାଇଁ ମୁଁ ଟିକେ ଗରମ ସମ୍ଭାଳି ପାରେନି।
ଓ ହ ହୋ ମାନେ ଆପଣଙ୍କ ଗରମ ସମ୍ଭାଳି ପାରନ୍ତିନି। ଓହୋ କିନ୍ତୁ ବର୍ଷା ଦିନ ଚଳିବ ନାଇଁ?
ହଁ ବର୍ଷା ଦିନ ଟା ଚଳିବ ଟିକେ କଷ୍ଟ ହବ ଘରେ ରହିଯିବି ସିନା କିନ୍ତୁ ଗରମ ହବନି ଘୋଡା ଘୋଡିହେଇକି
ଖ ବିନ କଣ
ହଁ ଗରମରେ ମୁଁ ରହିପାରିବିନି ଜମାରୁ ପୁଣି ଏ ବର୍ଷ ଗରମ ଯୋଉ ହେଇଚି ଏତେ ଜୋରରେ ଆମର ଏଇଠି କରେଣ୍ଟ ପଳାଏ ମାନେ ଦି ଦିନ ଯାଏ କରେଣ୍ଟ ପଳାଏ।
ମୁଁ ଦେଖୁନାଇଁ। ହଁ ହଁ।
ହଁ ମାନେ ଏତେ ଗ ତମ ପୁଅ ପୁଣି ଏପଟେ ଦିନ ଦିଟାରେ ଯିବୁ ଯେ ତା ପର ଦିନ ଦିଦିନ ଦି ଆଉ ଥରେ ଦିଟା ତିନିଟା ବେଳେ ଆସିବୁ।
ଭାଇରେ ରହୁଚନ୍ତି କୋଉଠା ରହୁଚନ୍ତି କୋଉଠି ତାହାଲେ ଆପଣ?
ଆମର କନ୍ଧମାଳ ହିଁ।
କନ୍ଧମାଳ ତ ମୋର ବି ତ କୋଉ ଅନ୍ତଳରେ ରହୁଚନ୍ତି ଆପଣ?
ବାଲିଗୁଡ଼ା।
ହଁ ବାଲିିଗୁଡାରେ ତ ଏତେ ଯାଏନି ବୋଧେ କରେଣ୍ଟେ ମୋତେ ଲାଗେନି।
ଏ ବର୍ଷ ଯାଇଚି ଖରା ଦିନେ।
ହଁ ଅଁହଁ ଅଁଏ ବର୍ଷ କଣ ଟିକିଏ ଯେଉଁ ଥରେ ଯେଉଁ ମଝିରେ ଯେଉଁ ପବନ ହେଇଥିଲା ବାତ୍ୟା ହେଇଥିଲା।
ହଁ ନା ବର୍ଷା ବେଶି ହୁଏନି। କିନ୍ତୁ କରେଣ୍ଟେ ଯୋଉ ପ୍ରକାର ଯାଏ ହଁ ଗଛରେ ତ ପତ୍ର ହଲିଲେ କରେଣ୍ଟେ ପଳେଇବ ଆଉ।
ହଁ ଗଛରେ ପତର ହେଇଗଲା ଏଇ ପତର ହେଇଗଲା ଚାଲ କରେଣ୍ଟେ କାଟିଦବା।
ହଁ ହଁ ସେମିଦି ହେଲା।
ସେୟା ସେୟା ସେୟା ସେଇ ଅଞ୍ଚଳ ରେ ସେମିତି ହୁଏ। କୁହନି କାଟିଦିଅନ୍ତି ବହୁତ୍ ଶୀଘ୍ର ଆଉ ଯୋଉମାନେ ଟିକିଏ ଅଳସୁଆ ଥାଆନ୍ତି। ଟିକିଏ ଲାଇନ ମ୍ୟାନ୍ ମାନେ ଟିକିଏ ସଜାନ୍ତିନି ସାଙ୍ଗେ ସାଙ୍ଗେ।
ହଁ ଗୋଟେ ଥର ଏମିତି ରାତି ଅଧରେ ମାନେ ଅ କେବଳ ଆମର ଗୋଟେ ସାହିଡ୍ ହିଁ କରେଣ୍ଟେ ପଳେଇଚି। ଯାଅ ସିମ୍। ଏମ୍ ସେ ସେ କରେଣ୍ଟେ ଯିଏ ତିଆରି କରେ ତାକୁ ଡକା ହେଲା ସିଏ ଟିକିଏ ଅଳ୍ପ ତିଆରି କରିଦେଇଚି କରେଣ୍ଟେ ଆସିଚି ସେ ଜଷ୍ଟ ବାହାରିକି ଯାଇଚି ଆଉଥରେ କରେଣ୍ଟେ ପଳେଇଲା। ତାକୁ ଆଉଥରେ ଡାକିଲୁ କି ଆସିକି ଆଉଥରେ ଟିକିଏ କରିଦେଇକି ଯାଅ ରାତି ସାରା କେମିତିସୋ ଶୋଇବୁ ଗରମ ହୋଉଚି। ସେ କହିଲେ ମୁଁ ଆସିବିନି ଏବେ ସକାଳୁ ଦେଖିବା।
ହଁ ଇଏ ସେମାନେ ବି ସେମିତି ଥାଆନ୍ତି କରେଣ୍ଟେ ବା ଆଉ ତାଙ୍କ ହଁ।
ଏମିତି।
ଆହା ମାନେ ଗରମ ବି ବହୁତ୍ ହୁଏ। ନାଇଁ କି?
ହଁ।
ହୁଁ କଣ କରିବା ସେ ଅଞ୍ଚଳରେ ସେମିତି ସେମାନେ ସେମିତି। ମାନେ ବହୁତ୍ ଡେରି କରନ୍ତି ସେମାନେ ସେ ଲାଇନ୍ ମ୍ଯାନ୍ ମାନ୍ ଟିକିଏ ହଁ ଆସିପାରେ ସେମିତି ହୁଏ। ଆଉ ସେଇଠି କଣ ହୁଅନ୍ତି ଆଗ ଆଉ ଗୋଟେ କଥା। ଆମ କନ୍ଧମାଳ ଗଛଲତା ବହୁତ୍ ପ୍ରବଳ ହେଲା।
ହଁ ସେ।
ହଁ ତ ଗଛ ଟାପ କଣ କରିପାରେ।
ହଁ।
ତ ସମସ୍ତ ଗଛପତ କା ଢିକିନି କାିକ ଆଉ
ହଁ ଏବେ ତ କରେନ୍ ନାହିଁ ଆମର ଏଠି ବର୍ଷା ଯୋଗୁ କରେଣ୍ଟ୍ ନାଇଁ କାଲି ରାତିଠୁ
ତାଙ୍କୁ ଦରକାର୍ କାରଣ ନାଇଁ କି
ହଁ
ସେଥିପାଇଁ ଆମେ ଫୋନ କାଟିଦବୁ ବର୍ଷା ହେଉଛି କନ୍ କାଟ ଖରା ହେଉଛି କନ୍ କାଟ କି ଶିତ ହଉଚି
ହଁ ଗଛ ପତ୍ର ଯଦି କୋଉଠି ପଡି ଯାଇଛି ସେଇଟା ଅଲଗା କି ହଁ କ କଟିଲା କରେଣ୍ଟ ଗଛ ପଡିଯାଇଛି ଆମେ କଣ କରିପାରିବା ଆଉ ସେଟା ପ୍ରାକୃତିକ ବିପର୍ଯ୍ୟୟ ର ଦୋଷ
ଖରା ଦିନେ ବି କାଟନ୍ତି, କିନ୍ତୁ ଖରା ଦିନେ ବେଶୀ କଟେ
ହଁ ଖଳା ଦିନେ ବହୁତ୍ କଟେ କାହିଁକିନା ବହୁତ୍ କରେଣ୍ଟ ୟୁଜ୍ ହୁଏନା ଖଳା ଦିନରେ
ହଁ ପୁଣି ଘରେ ଘରେ ଏସିି ଫେସି ଲଗେଇ ଦିଅନ୍ତି
ହଁ ହଁ ସେଇଆ ପାଇଁ ଖରାଁ ବହୁତ୍ କଟେ ମୁଁ ଜାଣିଛି ମାନେ ସବୁଠୁ ଅଧିକ କେ ସେ ଆସେ ସବୁଠୁ ଅଧିକ କାଟେ ଖରା ଦିନରେ ନାଁ ମୁଁ ଜାଣିଛି ବର୍ଷା ଦିନରେ ମାନେ ବର୍ଷା ଦିନରେ କଟି ଗଲେ ବି କରେଣ୍ଟ୍ ଚଳିବ କିଛି ବଡ କଥା ନାହିଁ ନାଇଁ କୁହ ନା କିନ୍ତୁ ଚଳିଯିବ ହଁ ଚଳିଯିବ। କିନ୍ତୁ ଖରା ଦିନରେ ସେ ଗରମକୁ ସେ କରେଣ୍ଟେ ନଥିବାକୁ
ନିହାତି ଦରକାର୍ କରେଣ୍ଟ ସେ ସମୟରେ
ସେ ଘରକୁ ପୁରା ଗରମ
ହଁ ଘରୁ ବାହାରକୁ ବାହାରିଲେ ବି ଗରମ ଘ ଘରେ ରହିଲେ ବି ଗରମ ସେଥିପାଇଁ ମତେ ଟିକେ ଭଲ ଲାଗେନି ଖରା ଦିନ
ଆପଣ ତ ଭଲ ଲାଗେନି ଆପଣଙ୍କ ଭଉଣୀ କେମିତି ସେ ଜିନିଷକୁୁ ମାନେ ମ୍ୟାନେଜ କରେ ସେୟା ଟିକୁ ମୁଁ ଜାଣିବାକୁ ଚାହୁଁଛି
ମାନେ ବେଶୀ ରାଗି ଯାଏ ସିଏ
ନାଇଁ ଏ ଗାଳି କରଥୁବ ସିଏ ଖାଲି ଗାଳି କରଥୁବ ସିଏ ଖାଲି ଗାଳି କରଥୁବ ହଁ
ଆଇସ୍ ପ୍ରାୟ ଆଇସ୍ ରେ ଆଣିକି ଖେଳିବ ମାନେ ଶିବଲିଙ୍ଗ ବନେଇବ ଆଇସ୍ ରେ ଏ କଣ୍ଢେଇ ବନେଇବ ଏମିତି ଗିନାରେ ଆଉ ଗ୍ଲାସ ରେ ପକେଇଥିବ ଆଇସ୍ ତ ସେ ସେପ ରେ ସମାନ ପକେଇଥିବ ସିଏ ଆଇସ୍ ହେଲାପରେ ଗୋଟେ ପ୍ଲେଟ ରେ କାଢିକି ରଖିବ ସେଥିରେ ଫୁଲ ଚନ୍ଦନ ସବୁ ଦବ
ମାନେ ସେ ସେପ୍ ରେ ସେ ମାନେ ସେ ତାକୁ ଥଣ୍ଡା କରିବ କି
ହଁ ହଁ
ସେପ୍ କେମିତି ହବ ମାନେ ପାଣି ସେପ୍ କେମିତିି ସେ କରିପାରୁଛି ମାନେ ଏଇଟା ମୁଁ ଜାଣିବା ପାଇଁ ଚାହୁଁଛି
ମାନେ ଏମିତି ଗୋଟେ ଛୋଟ ଗ୍ଲାସ ଯଦି ଥିବ
ହଁ ହଁ
ଛୋଟ ଗ୍ଲାସ୍ ଟାକୁୁ ଗ୍ଲାସ୍ ରେ ପାଣି ଯଦି ଆମେ ଆଇସ୍ କରିଦ ମାନେ ବରଫ ପକେଇବା ସେଥିରେ ସେ ଲିଙ୍ଗ ଟାଇପ୍ ହେଇଗଲା ତା ତଳେ ଯୋଉ ଲିଙ୍ଗ ଗୋଟେ ପିଠ ଭଳିଆ ଥାଏ ଏମିତି ଗୋଟେ ପ୍ଲେଟ୍ ରେ ଗିନାରେ ସେ ଗୋଟେ ହେଇଗଲା ସେଥିରେ ଟିକେ କଲ ଆଡ଼ କରିଦବ ଯଦି ସେ ବ୍ଲାକ୍ କଲର ହେଇଯିବ ଏମିତି ସବୁ କରେ ଆଉ
ମାନ ବହୁତ୍ ବହୁତ୍ ପଥିପା ଆପାଣକ ଭଉଣୀ ଟା ନେଇ
ହଁ।
ସି ଚଲେଇଥାଏ ତାର ସେ ତ ଦୁନିଆରେ ନାଇଁ। ସିଏ ତା ଦୁନିଆରେ ଥାଉଛି ସିଏ ଯାହା ଇଚଛା ତାଙ୍କର ଯାହା କାମ ତା ଘରେ ନାଇଁ?
ଏ ହଁ।
ଭଲ ଭଲ ଆଉ ସେମିତି ତାଙ୍କୁ ଛାଡ଼ିଦେବା କଥା ସେମାନେ ଯାହା କୁହନ୍ତି। ନିଜ ଇଛାରେ କଲେ କଣ ହବ ନାଁ ତାଙ୍କର ଯୋଉ ହଁ ହଁ ମସ୍ତିସ୍କ ଟିକେ ହଁ ମସ୍ତିସ୍କ ଟିକେ ବଢିବ ସେ ଜିନିଷ ତାଙ୍କୁ ତାଙ୍କୁରୁ ଛାଡିଦବ କହିଲେ ତ ମସ୍ତିଷ୍କ ଟକେ ମାନେ ଡେଭଲପ୍ ହବ ନା କଣ?
ହାଲୋ।
ହଁ ଠିକ୍ ଅଛି ତ ସେୟା ହିଁ କଥା।
ହୋଉ ଟିକେ ମୁଁ ରୋହୁଚି।
ଘରେ ହୋଉ ଠିକ୍ ଅଛି ଠିକ୍ ଅଛି।
ଆଜ୍ଞା।
ଆଜ୍ଞା।